ଆଜ୍ଞା।
ଆଜ୍ଞା କୋଉଠୁ କହୁଥିଲେ?
ଆପଣଙ୍କର ଜାଣିବାର କୋଉଥି ପାଇଁ ଅଛି?
କୋଉଠ କହୁଛୁ ଆଜ୍ଞା।
ହୁଁ କୁହନ୍ତୁ?
ଆଜ୍ଞା କୋଉଠୁ କହୁଥିଲେ?
ମୟୂରଭଞ୍ଜରୁ କହୁଛି।
ଆଜ୍ଞା।
ଆଜ୍ଞା ନମସ୍କ
ଆା ଆଜ୍ଞା ଆପଣ କଣ କରନ୍ତି?
ଏ ଏବେ ଆଉ କିଛି କରିନି ହିଁ ଏମିତି କାମ କରେ ଚାଷ ବାସ ଆଉ
ଆଜ୍ଞା କି ଚାଷ?
ଏଇ ମୋର ପନିପରିବା ଚାଷ।
ଆଜ୍ଞା, ଆପଣ ଏବେ ଚାଷ କରୁଛନ୍ତି?
ହୁଁ ଚାଷ ଏବେ ହେଇଥିଲା ଏବେ ପରିବା ନେଇକି ଯାଇଛି ହାଟକୁ ବିକ୍ରି କରିବା ପାଇଁ
ଆଁ କି କି ପରିବା ତଥାପି ଚାଷ କରନ୍ତି?
ବିଲାତି ବାଇଗଣ, ପୋଟଳ, ଝୁଡଙ୍ଗ
ଆଜ୍ଞା।
ଆପଣ ଏଇ ଟାଇମ ରେ ପାଠ ସାଠ ନ ପଢିକି ଏମିତି ଚାଷ କରିବାର କିଛି ମାନେ ଇଏ
ବ୍ୟବସାୟ କରିବା ପାଇଁ ଇଛା ହେଲା ତ ସେଥିପାଇଁ
ଆପଣ ଏଥିରୁ ଲାଭ ପାଆନ୍ତି?
ହଁ ବହୁତ ଲାଭ ମିଳେ। ହଁ ଅଁ
ଆ କେମ କେମିତି କଣ ପ୍ରଫିଟ୍ ହୁଏ ଏଥିରେ
ଇଏ କୋଡିଏ ପରସେଣ୍ଟ ରୁ ପଚିଶ ପରସେଣ୍ଟ ଲାଭ ହୁଏ ଆଉ
ଆଜ୍ଞା।
ଆଛା, ଆପଣ କଣ କରନ୍ତି?
ମୋର ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର କ୍ଲିୟର ହେଲା, ପ୍ଲସ୍ ଥ୍ରୀ ପାଇଁ ଆପ୍ଲାଏ କରିଛି।
ଆଛା। ଆଉ ଆପଣଙ୍କ ଘର କୋଉଠି?
ଆମ ଘର କେଉଁଝର।
ଆଛା।
ଆଜ୍ଞା, ଆପଣଙ୍କର ମୟୂରଭଞ୍ଜର କିଛି ଖାସ ମାନେ ପର୍ବପର୍ବାଣୀ କି ଖେଳ?
ପର୍ବପର୍ବାଣି ଆମର ହକି ଖେଳ ହୁଏ ଆଉ ପର୍ବପର୍ବାଣି ହୁଏ ନୂଆ ଖାଇ
ଆଜ୍ଞା ନୂଆଖାଇରେ କେମିତି କଣ ପାଳନ କରାଯାଏ ଆପଣଙ୍କ ମୟୂରଭଞ୍ଜରେ
ସେଇ ସବୁ ସମସ୍ତେ ଯୋଉ ଧାନ ନୂଆ ବାହାରେ ସେ ସବୁ ଲୋକମାନେ ସବୁ ତାକୁ ଫାଷ୍ଟ ଯୋଉ ଇଏ କରିକି ଖାଆନ୍ତି।
ଆଜ୍ଞା ଆପଣଙ୍କ ଘରେ ଆପଣଙ୍କ ଘରେ ନୂଆଖାଇ କେମିତି ପର୍ବ ପାଳନ କରାଯାଏ, ମାନେ କଣ କଣ ସବୁ କରାଯାଏ?
ନୂଆଖାଇ ସବୁ ଲୋକ ମିଶିକି ଏକତ୍ରିତ ହେଇକି କରନ୍ତି ଗାଁ ମଝିରେ
ଆଜ୍ଞା। ଆ ଆଉ କଣ ପର୍ବ, ମାନେ ରଜ କି ଏମତି ସେମତି? ହଁ କିଛି ପୂ ଆଉ କିଛି ପୂଜା ପର୍ବ ଯେମିତି ରାଧାକୃଷ୍ଣଙ୍କ ପର୍ବ ଏମିତି ଅଛି ନା ବହୁତ କିଛି
ହଁ ରାଧାକୃଷ୍ଣଙ୍କ ପୂଜା ହୁଏ।
ଏଇଟା କଣ?
ଆଉ ଆପଣଙ୍କର କଣ ପୂଜା ପର୍ବ ପାଳନ କରାଯାଏ?
ହଁ ଆମର ତ କେଉଁଝରିଆ ଲୋକ, ସିଧା ଆପଣ ଜାଣିଥିବେ ସବୁଠୁ ରଥଯାତ୍ରା। ପ୍ରସିଦ୍ଧ ଯାତ୍ରା ଓ ପର୍ବ କହିବାକୁ ଗଲେ ଆମ ଓଡିଆ ମାନଙ୍କର ଆଉ କେଉଁଝରେ ଆମର ସବୁଠୁ ବଡ ରଥ ତିଆରି କରାଯାଏ, ରଥଯାତ୍ରା ବହୁତ ଧୁମଧାମ ରେ ପାଳନ କରାଯାଏ, ସବୁ ମାନେ ତଥାପି ତ ବହୁତ ଆଡୁ ଲୋକ ଆସନ୍ତି।
ଆଛା।
ହଁ ହଁ
ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ?
ହ
ଆପଣଙ୍କ ବିଷୟରେ କିଛି କୁହନ୍ତୁ।
ଆ ମୋ ବିଷୟରେ ଆ ଏବେ ତ ପାଠ ପଢା ଚାଲିଚି। ଘରେ ତାପରେ ପାଠ ପଢା ପରେ ଭାବୁଚି କଣ ଏକ ଜବ ପାଇଁ ଆପ୍ଲାଏ କରିବି ପ୍ଲସ ଥ୍ରୀ ପରେ। ତା ପରେ ଜବ ଆସିଲେ ସେ ଏ ଅପ୍ଲାଏ କରିବା। ଜବ ଇନ୍ ଇଣ୍ଟରଭ୍ୟୁ ପାଇଁ ଯାଇକି ଜବ୍ କରିବା ଆଉ।
ଆଚ୍ଛା କୋଉ ପ୍ରକାର ଚାକିରି କରିବା ପାଇଁ ଆପଣଙ୍କର ଇଚ୍ଛା?
ହେଁ ଅଁ ନେଭି।
ଆଚ୍ଛା।
ଆଁ ଆପଣ ଏବେ ମାନେ କଣ ଲାସ ସାରି ବ୍ୟବସାୟ କରିବେ। ନା ମଝିରେ ଆଉ କିଛି ପ୍ଲାନ୍ ଅଛି?
ହଁ ଅଲଗା କୁ ବି ବ୍ୟବସାୟ ପାଇଁ ପ୍ଲାନ୍ ଅଛି।
ଆଜ୍ଞା ହେଁ ଆଗକୁ ତଥାପି କି ବ୍ୟବସାୟ କରିବା ପାଇଁ ଚାହୁଁଚନ୍ତି ନାଇଁ ପନିପରିବା ଚାଷ ନା ଅଲଗା କିଛି?
ହଁ ଅଲଗା କିଛି।
ଆଁ ସେଇ ବିଷୟରେ କିଛି କହିପାରିବେ?
ଉଁ ଯେମିତି କିି ଦୋକାନ ଗୋଟେ ଖୋଲିବା ପାଇଁ ଚାହୁଁଚି।
ଆଜ୍ଞା।
ସବୁପ ସଉଦା ପତ୍ର ଯୋଉ ଲୋକମାନେ ନିଅନ୍ତି।
ଆଜ୍ଞା ଗ୍ରୀସରୀ ସପ୍।
ଆପଣ ଏବେ କୋଉ କଲେଜରେ ପଢୁଚନ୍ତି?
ଆ ମୁଁ ଏବେ ରେକୁଡିଆ କଲେଜ ରେ ପଢୁଚ୍ ଥିଲି ଏବେ ସେ ରେକୁଡିଆ କଲେଜରେ ଫର୍ମ ପକେଇଚି ପ୍ଲସ ଥ୍ରୀ ପାଇଁ।
ତା ରେକୁଡିଆ ଟା କୋଉଠି କଲେଜ ଟା କୋଉଠି?
ରେକୁଡିଆରେ ପ୍ରପର କଲେଜ ଟା ହିଁ ରେକୁଡିଆରେ। ହଁ। ଏଇ ଯୋଉ କୃଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟ ରେକୁଡ଼ିଆ ଯୋଉ?
ଆଚ୍ଛା।
ଆଜ୍ଞା। ଆଉ ଏ ଆପଣ ମାନେ ଘରେ ସବୁ କେମିତି କଣ ମାନେ କିଏ କିଏ ଅଛନ୍ତି କଣ କଣ କରନ୍ତି ଟିକେ କହିପାରିବେ ତାଙ୍କ ବିଷୟରେ?
ହଁ ଘରେ ଆମର ପାଞ୍ଚ ଜଣ ଅଛନ୍ତି।
ଆଜ୍ଞା।
ସେମାନେ ବି ସେଇ ଆମର ପରିବା ପରିବେଶ ଚାଷ ରେ ସାହାଯ୍ୟ କରନ୍ତି।
ମାନେ ସମସ୍ତେ ଆପଣଙ୍କ ଘରେ ସେ ବ୍ୟବସାୟରେ?
ହଁ ସମସ୍ତଙ୍କର ବ୍ୟବସାୟୀ।
ଆଜ୍ଞା ଆପଣଙ୍କୁ କଣ କଣ ରୋଷେଇ ଆସେ?
ରୋଷେଇ ସବୁ ଆସେ।
ଆ ସବୁ ମାନେ ଏଁ ବିରିୟାନୀ ଚିକେନ ଫି ତରକାରୀ ତି
ହଁ ବିରିୟାନୀ କରାଯାଏ। ଆଉ ମାଛ ତରକାରୀ, ମାଂ ସ ତରକାରୀ ମଟ ଖାସି ମାଂସ ତରକାରୀ ଏସବୁ କରାଯାଏ।
ଏଁ ବିରିୟାନୀ ଟା କେମିତି କୋଉ ଟାଇପର ହୁଏ। ଟିକେ କହିପାରିବେ କେମିତି ହୁଏ?
ବିରିୟାନୀ ଟା ଆମର ବାସୁମତୀ ଚାଉଳରେ ହୁଏ।
ଯେ ମାନେ ଫାଷ୍ଟ କଣ କଣ ପକାଯାଏ। କେମିତି କରାଯାଏ ଟିକେ ପ୍ରୋସେସ ଟା କହିବେ?
ଚେଷ୍ଟା କହିବାକୁ ଗଲେ ପ୍ରଥମେ ମା ବିରିୟାନୀ ଯୋଉ ବିରିୟାନୀ ପାଇଁ ଚାଉଳ କିଣାଯାଏ।
ଆଜ୍ଞା।
ତାପରେ ବିରିୟାନୀରେ ଯୋଉ ସବୁ ମସଲା ପଡେ ସେ ସବୁ କିଣିଯାଏ।
ଆଜ୍ଞା।
ଅଦାରେ ମାଂସ ବି ପଡେ ବିରିୟାନୀରେ
ଆଜ୍ଞା ମାନେ ମାଂସ ଆଗେ ପଡେ ନା ନା ଚାଉଳ ପଡି ସାରିଲା ପରେ ମାଂସ ପଡେ?
ଚାଉଳଟା ଆଗେ ହେଇସାରିଲା ପରେ ଯୋଉ ଆମର ଭାତ କୁହନ୍ତି ସେଇ ଟାଇପ ର ହେଇସାରିଲା ପରେ ବିରିୟାନୀ ଟା ତା ଭିତରେ ଗୋ ଗୋଳା ଯାଇକି ମସଲା ସବୁ ପକା ହେଇକି ତାକୁ କରାଯାଏ।
ଆ ଆପଣଙ୍କ ରୋଷେଇ କେବେ କାହାକୁ ଖୁଏଇଛନ୍ତି?
ହଁ ସମସ୍ତଙ୍କୁ ଖୁଆଇଛି।
ଆଁ କଣ କୁହନ୍ତି ସେମାନେ ଟେଷ୍ଟ କେମିତି ଭଲ ନା ଖରାପ?
ହଁ ସେମାନେ ବି ଟେଷ୍ଟ ଦେଖି କୁହନ୍ତି ଗୋଟେ ହୋଟେଲ ଖୋଲିବା ପାଇଁ।
ଆପଣ କେବେ ଭାବିଛନ୍ତି କି ତାଙ୍କ ଅନୁସାରେ ହୋଟେଲ ଖୋଲିବେ ବୋଲି?
ହଁ ଭାବୁଛି ଦେ ଵ୍ୟବସାୟ ପରେ ବୋଧେ ହୋଟେଲ ଖୋଲିବାକୁ ସେମାଇ ଚାହୁଁଚି ଆଉ।
ଆଜ୍ଞା।
ଆପଣ ଆସିବେ କେବେ ଖାଇବା ପାଇଁ ଆପଣଙ୍କୁ ବି ଖୁଏଇବୁ?
ଆପଣ ଆଗେ ହୋଟେଲ ଖୋଲନ୍ତୁ ଆମକୁ ଇନଭାଇଟ କଲେ ଆମେ ଯିବୁ।
ନିଶ୍ଚିନ୍ତ ନିଶ୍ଚିନ୍ତ।
ଆପଣ ଏବେ ଏବେ ଏବେ କଣ କରୁଛନ୍ତି?
ଏବେ ଆମର ଯୋଉ ଆମର ଅଛି ଗୋଟେ ନାରମପୁର ବୋଲି ଗୋଟେ ଜାଗା ଅଛି ସେଇଠିକି ଆସୁଛୁ।
ଆଜ୍ଞା।
କିଛି ସୋଉଦା ପତ୍ର ନବା ପାଇଁ
ସେ
ହାଟରେ ଥିଲିନା ଏବେ ଯାଉଛୁ ଘରକୁ ଫେରୁଛୁ।
ଆଜ୍ଞା। ହାଟରୁ କଣ କିଣା କୁଣି କଲେ ନା ଖାଲି ବିକ୍ରି କଲେ?
ହାଟରେ ବିକ୍ରି କରିବା ପାଇଁ ଯାଇଥିଲୁ।
ଓ ମାନେ ଆପଣ ନିଜ ଘର ପାଇଁ କିଛି କିଣିନାହାନ୍ତି?
ଘରେ ତ ପରିବା ଅଛି ଆଉ କଣ ପାଇଁ ଘରେ କିଣିବୁ ପରିବା।
ଆଜ୍ଞା କାଇଁ ଆଜି କଣ ଖାଇକି ହାଟକୁ ଯାଇଥିଲେ?
ଆଜି ପୋହଳା ଚିଙ୍ଗୁଡି।
ଚିଙ୍ଗୁଡି ମାନେ ଚିଙ୍ଗୁଡି ରେସିପି କିଏ ତିଆରି ଆପଣଙ୍କ ମାମା ନା ଆପଣ ନିଜେ?
ହଁ ମୁଁ କରିଦେଇଥିଲି ଘରେ ଆଉ କରିପାରିଲିନି ଟାଇମ ହେଲ୍ ସମୟ ହେଲାନି।
ଆ କେମିତି କଣ କରିଥିଲେ ଟିକେ କହିବେକି?
ହଁ ସେମିତି କରାହେଲା ଆଉ ଟିକେ ଚିଙ୍ଗୁଡି ଆଣିକି ତାକୁ ତରକାରୀ କରିକି କରାହେଲା ଆଉ।
ଆଜ୍ଞା। ଆଉ ଏବେ ଘରକୁ କେତେବେଳେ ଆସିବେ?
ହଁ ଘରେ ଏବେ ପଳେଇବୁ ସନ୍ଧ୍ୟା ହେଇଗଲାଣି।
କାଇଁ କିଏ କିଏ ଯାଇଥିଲେ ଆପଣଙ୍କ ଭାଇ କିମ୍ବା ବାପା?
ହଁ ମୋ ଘର ପାଖରେ ଗୋଟେ ପିଲାଟେ ଯାଇଥିଲା।
ଆ ସିଏ ବି ଆପଣଙ୍କ ସହ ସେ ଦୋକା ହାଟରେ ଦୋକାନ କରି ବସନ୍ତି?
ହଁ ସେ ବସେ ମୋ ସହିତ ସାହାଯ୍ୟ କରେ ମତେ ବିକ୍ରି ବେଳେ ଆଉ।
ଆଜ୍ଞା ସିଏ କଣ କରନ୍ତି ସେ ଚାଷ ବାସ ନା ଅଲଗା କିଛି କରନ୍ତି?
ନା ନା ସିଏ ପଢାପଢି କରେ ମୋ ସହିତ ଯାଏ ବେଳେ ବେଳେ ବିକ୍ରି କଲାବେଳେ ଆଉ।
ଓ ଆଜ୍ଞା ସିଏ କଣ ପଢନ୍ତି?
ସିଏ ଏବେ କଲେଜ ପଢୁଛି ପ୍ଲସ ଟୁ।
ଓହୋ।
ଆଉ ଆଜ୍ଞା ନାରଙ୍ଗପୁରରେ କଣ କିଣା କୁଣି କରୁଛନ୍ତି କହିଲେ ଯୋଉ?
ଏଠି ସଉଦା ଆଳୁ, ପିଆଜ, ରସୁଣ
ଓହୋ।
ଆଚ୍ଛା ଆପଣ କିଛି କିଣାକୁଣି କରିବା ପାଇଁ ଯାଆନ୍ତି ନା ଯାଆନ୍ତିନି?
ଆଁ ମୁଁ ତ ଅତିରେ ଏମିତି ବେଶୀରେ କିଣାକୁଣି କରିତେ ଯାଆନ୍ତିନି। ବାପା ଡ୍ୟୁଟି କରନ୍ତି ଯେହେତୁ ବା ପା ଡ୍ୟୁଟି ତାଙ୍କ ସଇଲେ ସିଏ ଏକା ଥରକେ ଧରିକି ପଳେଇଆସନ୍ତି ମାସଙ୍କ ପାଇଁ ସଉଦା ଆଉ।
ଆଚ୍ଛା।
ଆଉ ଆମ ଘରେ ବି ଏମିତି ମାମା ତାଙ୍କର ସିଏ ବେଶୀ ରୋଷେଇ କରନ୍ତି ନା କଣ ନାହିଁ କଣ ଅଛି ସେ ବାପାଙ୍କୁ କହିଦିଅନ୍ତି ବାପା ଧରିକି ପଳେଇଆସନ୍ତି।
ଉଁ ହୁଁ।
ଆଉ ଆପଣଙ୍କ ପଢାପଢି କେମିତି ଚାଲିଛି?
ପଢାପଢି ସେମିତି ଭଲ ଚାଲିଛି ଆଉ। ପ୍ଲସ ଟୁରେ ଟିକେ ମାନେ ଆଭରେଜ୍ ମାର୍କ ଥିଲା। ଘରେ ସେମିତି ଟିକେ ଏଇ ବୁଲାବୁଲି ଏଇ ରଜ ପର୍ବ ପଳେଇଆସିଲା । ରଜରେ ବୁଲାବୁଲି ଏ ସବୁ ଚାଲିଲା ନା।
ଉଁହୁଁ ସେଇଥିପାଇଁ ପଢାପଢି ହେଇପାରିଲାନି।
ଆଜ୍ଞା। ଆଉ ଆମର ଇଆଡେ ରଜ ଟିକେ ବହୁତ୍ ଭଲ ଧୁମଧାମରେ ପାଳନ କରାଯାଏ କେଉଁଝର ଆଡେ।
ହଁ ଶୁଣିଥିଲି ଭଲ ପାଳନ କରାଯାଏ।
ଆଉ ଆଜ୍ଞା ଆପଣଙ୍କ ମୟୂରଭଞ୍ଜରେ ରଥଯାତ୍ରା ପାଳନ ହୁଏ ନା ହୁଏନି?
ରଥଯାତ୍ରା ହଁ ଏଇଠି ପାଳନ ହୁଏ। ଛୋଟ ଏମିତି କରନ୍ତିି ମନ୍ଦିର ଅଛି ବୋଲି।
ଆଜ୍ଞା ଆପଣଙ୍କ ମୟୂରଭଞ୍ଜରେ ମୁଁ ତ ଜାଣିଛି ଟିକେ ସେଇ ଟାଇପର ମାନେ ଭଲ ଜାଗା ବୁଲିବା ପାଇଁ। କଣ କଣ ଏମିତି ଜାଗା ଅଛି ବୁଲତେ?
ହଁ ଆମର ବହୁତ ଝରଣା ଅଛି ଏଇଠି। ଜଳପ୍ରପାତ ଅଛି।
ଆଜ୍ଞା।
ଛୋଟ ବଡ ଡ୍ୟାମ୍ ଅଛି।
ଆଉ ଆଜ୍ଞା ଆପଣ କୁଆଡେ କୁଆଡେ ବୁଲତେ ଯାଇଛନ୍ତି?
ହଁ ବୁଲିବା ପାଇଁ ଯାଇଥିଲି।
ଆଜ୍ଞା ହଉ ଆଜ୍ଞା। ଆପଣଙ୍କ ସହିତ କଥା ହେଇକି ମତେ ଭଲ ଲାଗିଲା। ପରେ କଥା ହେବି ଧନ୍ୟବାଦ।
ଧନ୍ୟବାଦ।